ହାଲୋ ଶୁଭରାତ୍ରୀ।
ଶୁଭ ସନ୍ଧ୍ୟା ହଁ ରାତ୍ରି ତ ଏଇଣେ ମୁଁ ଶୁଭ ସନ୍ଧ୍ୟା। କହୁଥିଲି ଆପଣ ରାତ୍ରି କହିଦେଲେ ରାତ୍ରି ହେଇଗଲାଣି ତ ଆଉ। ସନ୍ଧ୍ୟା ଗଡି ଗଲାଣି ହଁ ହଁ ହଁ ହେଇଗଲାଣି। ଆଉ ମୋ ପାଇଁ ତ ହେଇନି ଆଉ କଣ କରିବି ମୁଁ ତ ରାତି ଗୋଟେ ହେଲେ ଯାଇ। ରାତ୍ରି ହଉଛି ଆ କଣ କରିବା ଆ। ପୁଅ ଟା ଜମା ଶୋଉନି ମାନେ ମୁଁ ଟିକେ ଆଇରନ୍। କରିବି ବୋଲି ମାନେ ତା ବାବାଙ୍କର କାଲି ଅଫିସ୍ ଅଛି ତାଙ୍କ ଡ୍ରେସ୍ ଟିକେ। ପ୍ରେସ୍ କରିବି ବୋଲି ମାନେ ମତେ ଡର ଲାଗୁଛି ନା ଆଇରନ୍ ଟାକୁ। କରିଲା ବେଳେ ଆସି ଧରି ପକେଇବ ଯଦି। ସେଇ ଯ ମା ଏଇଟା ଦେଢ ବର୍ଷର ପୁରା। ଚଙ୍ଗଚଙ୍ଗ ଚଙ୍ଗଚଙ୍ଗ ହଉଛି ଏଇଟା ଟାଣେ ସେଇଟା ଟାଣେ। ବହୁତ ହଇରାଣ କରୁଛି।
ତାକୁ ଧରେଇକି କାହାକୁ ପ୍ରେସ୍ କରନ୍ତୁ ନହେଲେ କରନ୍ ନ୍ତୁନି ସେ ବି କିଛି ଦିନ ସେମିତି ଡ୍ରେସ୍ ପିନ୍ଧନ୍ତୁ।
ହୁଁ ହୁଁ ହୁଁ ହୁଁ ସେଇଆ।
ପାଇଁ କିଛି ବି କର।
ହଁ ମୋ ମନେ ଅଛି ମାନେ ମୋ ଝିଅ ଏବେ ଏଗାର ବର୍ଷ ଚାଲିଲାଣି। ଆ ମୋ ଝିଅକୁ ବର୍ଷେ ବି ହେଇନଥିଲା ଉଁ ଯେତେବେଳେ ମାନେ ଆ ଆଣ୍ଠେଇ ଆଣ୍ଠେଇ ଗୁରୁଣ୍ଡନ୍ତି ପିଲା ସେନ୍ତେ ବେଳେ ଗୁରୁଣ୍ଡ ଥିଲା ସିଏ ମୁଁ। ମୁଁ ନୁହେଁ ମୁ ଶାଶୁ ଆଇରନ କରିକି ଖଟ ତଳ ଭିତରକୁ ରଖ ରଖି ଦେଇଥିଲେ ସେ ଗୁରୁଣ୍ଡୁ ଥିଲା ତା ଆଖି ନଜରରେ ଆଇରନ୍ ଟା ପଡିଯାଇଛି ସେ ଆଇରନ୍ ଟା ଖୋଲା ହେଇଯାଇଛି କିନ୍ତୁ। ତାତି ଥାଏ ନା କିଛି ସମୟ ତ ସିଏ କଣ କରିଛି ନା ଗୁରୁଣ୍ଡି। ଗୁରୁଣ୍ଡି ‌କା ଖଟ ତଳେ‌। ପଶି ଯାଇଛି ଆଉ ଆଇରନ ଟା ‌ସିଧା ଯୋଉଟା ତାତି ଥାଏ ସେଇଟାକୁ ଧରି ପକେଇଛି।
ହୁଁ।
ଧରି ପକେଇଛି କ‌ଁଅଳ ହାତ ତାଙ୍କର ତ କଁଅଳିଆ ହା ତ ସାଙ୍ଗେ ସାଙ୍ଗେ କାନ୍ଦିଲା ଖଟ ଭି ଭତରୁ ଯେତେବେଳେ ସାଉଣ୍ଡ ଆସିଲା ସବୁ ଦୌଡ଼ା ଦୌଡି ହେଇକି ଗଲା ବେଳକୁ ତ ସେ ଯତିକି। ଧରିଛି ଯୋଉ ଜାଗା ସେଇ ଜାଗା ତାର ନାଲି ପଡିଗଲା ଣି। ନାଲି ପଡିଗଲା ବହୁତ କାନ୍ଦିଲା। ସୋଉଠୁ ସାଙ୍ଗେ ସାଙ୍ଗେ କିଛି ସମୟ ପରେ ଦେଖିଲା ବେଳକୁ ସେ ପାପୁଲିର ତାର ହେଇଥିଲା। ଏ ପାପୁଲି ଟା ତାର ପୁରା ଫୁଟୁକା ହେଇଗଲା।
ପାପୁଲି ଟା ଫୋଟ୍ କା ହେଇଯାଏ, ମୋର ହେମିତି ଜଣେ ଭୋଉଣୀଙ୍କ ଝିଅ ନୁହେଁ ଏ ମାଉସୀ ଝିଅ ଭଉଣୀର, ସିଏ ବି ସେମ୍ତି ଛୋଟ ଥିଲା ଆଇରନ୍ କରିକି ର ଖା ହେଇଥିଲା ଥାକ ଉପରେ କିନ୍ତୁ ସିଏ ଦୁଷ୍ଟ ବୋହୁତ୍ ଦୁଷ୍ଟ ସେ। ଏତେ ଚଗ୍ଲା ମାନେ ପୁଅ ପିଲା ଚଗଲା ହୁଅନ୍ତି କିନ୍ତୁ ଝିଅ ପିଲା ହେଇକି ସେ ବହୁତ ଚଗ୍ଲା। ସେ ଯାଇକି ହାତ ଦେଇଦେଲା ତାର ସେମତି ପାପୁଲିରେ ପୁରା ଏତେ ବଡ ବଡ ଯେମ୍ ତି ବଲ୍ ନଥାଏ ପିମ୍ ପମ ବଲ୍ ଏତେ ବଡ଼ ବଡ଼ ତିନ୍ଟା ତିନ୍ଟା ଫୋଟକା ପିମ୍ ପମ୍ ସାଇଜ୍ ର ବଲ୍ ସାଇଜ୍ ର। ତିନି ତିନିଟା ଫୁଟକା ତଥାପି ବି ସେ ତାର କାନ୍ଦ ନଥାଏ ସେ କହୁଥାଏ କି ଏଟା ମୋର ବେଲୁନୁ ହେଇଛି।
ନା ମୁ ଝିଅ ବୋହୁତ୍ କାନ୍ଦିଲା କିନ୍ତୁ ସେଟା ଶୁଖିବା ପାଇଁ ତାର ମାସେ ଲାଗିଲା ଏଥିପାଇଁ ନୁହଁ। ଛୋଟ ପିଲା ଶୁଖିଯିବ ଜଲ୍ଦି ମୋ ଝିଅଟା ଯେତେବେଳେ ସେଟା ଶୁଖି ଆସିଲା ତାକୁ କୁଣ୍ଡେଇ ହୋଉଥିଲା କି କଣ ଶୁଖିଗଲେ ବି ଘା ଟିକେ କୁଣ୍ଡେଇ କୁଣ୍ଡେଇ ଲାଗେ ସେ ଯେ ଯେତେବେଳେ ସିଏ କଁ କରିବ ସେଇଟି ଶୁଖି ସେ କୋଳି ହବ ସେ କଁ କରିବ ତାକୁ ଖଣ୍ଡିଆ କରି ରକ୍ତ ବାହାର କରିଦବ। ଆଉ ସବୁବେଳେ ତ ହଁ ସବୁବେଳେ। ତ ଆମେ ମୁଁ ଅନେଇକି ରହିନଥିବି ସେ କୋଉଠି କାହାପାଖରେ ଛାଡିଥିବି କି ସେ ଖେଳନା ଦେଇଥିବି ସେ ଖେଳୁଥିବ ମୁଁ ଆସିଲା ବେଳୁ ହଁ ହଣ୍ଡିଆ କରିଦେଇଥିବ। ସବୁଦିନରୁ ମାନେ ସବୁ ପ୍ରାୟ ଏମିତି କରି କରି ମାସେ ମୁଁ କଁ କଲି ବାଧ୍ୟ ହେଇକି ତା ମାନେ ତାରେ ଔଷଧ ଲଗେଇବି। ତା କଁ କରି ପୁରା ଯୋଉ ବ୍ୟାଣ୍ଡେଜ୍ କପଡା ଯୋଉଟା ସେ କ ହାତକୁ ବାନ୍ଧିଦେବି ସେଇ ଜାଗା। ସେ ଆଉ ଖୋଲି ପାରିବନି ନହ ସେ ଏମିତି ବାନ୍ଧି ବାନ୍ଧି ସେଟା ଶୁ ନହେଲେ ସିଏ ଖୋଲା ରହିଲା ମାନେ ପୋଡା ଘାଆ କିନ୍ତୁ ଖୋଲା ରଖିଲେ ଭଲ।
ବୋଡ଼ା ଘାଆଟା ଖୋଲା ର ଖିଲେ ବୋହୁତ୍ ବଢ଼ିଆ ଆଉ ମରା ନଡ଼ିଆ ତେଲଟା ତ ଲଗେଇଲେ ଆହୁରି ବଢ଼ିଆ।
ହଁ ସେ କିନ୍ତୁ ଖୋଲା ରଖିଲା ମାନେ ସେ ତାକୁ ଖଣ୍ଡିଆ ଗଲା ଖଣ୍ଡିଆ ରକ୍ତ ବାହାର କରିବ ସେଇଟୁ ଉଁ ମୁଁ ଦେଖିଲି ଦି ତିନିଥର ସେ ରକ୍ତ ବାହାର କରିଦୋଉଚି ସେଥିପାଇଁ ବାଧ୍ୟ ହେଇକି ତାକୁ ବାନ୍ଧିକି ଖାଲି ଔଷଧ ଲଗେଇବି ବାନ୍ଧିବି ବାନ୍ଧି ବାନ୍ଧି ତାକୁ ସୁ କେବଳ ରାତିରେ ସେ ଶୋଇ ସାରିବ ସେଟା ଖୋଲା କରିବି ଖୋଲିଦେବି। ସେ ରାତିସାରା ଖୋଲା ଥାଉ ହଁ ଯେତେ ହାୱା ବାଜିବ ସେ ତେ ଏଟା କମିଯିବ ଆଉ ତା ମୁଁ ଝିଅ ଟା ଏତେ ଦୁଷ୍ କଁ ନୁହଁ ଛୋଟ ପିଲାଟା ବୋଲି ସେତେବେଳେ ଧରିବେ ପୁଅଟାଟା ବୋହୁତ୍ ଦୁ କଁ ଦେଢ ବର୍ଷର ମୋଁ ନାକରେ ପାଣି ପିଆଇ ଦେଉଚି।
ହୋଉ ଆମ ମା ମାନେ ଆମ ପାଇଁ କଷ୍ଟ କରିଥିଲେ। ଏବେ ଆମେ ମା ହେଲା ପରେ ଜାଣିପାରୁ ଯେ ଯେ ଗୋଟେ ମାଆର ସତରେ କେତେ କଷ୍ଟ ଗୋଟେ ଝିଅ ହିଁ ଗୋଟେ ମାଆର କଷ୍ଟଟା ବୁଝିପାରିବ ମାଆ ହେଇସାରିଲା ପରେ।
ଆଉ ଜାଣିପାରୁଚୁ କେତେ କଷ୍ଟ ଆମେ କଁ ଦେଇକି କେତେ କଷ୍ଟ, ମୁଁ କହିଲି ହଁ ସେଇଟା ସ ତ କଥା ମୁଁ ଟିକେ ସେତେବେଳେ ତ କେହି ଅପରେସନ୍ ହୋଉନଥିଲା ଆଉ ମୁଁ ତ ଦି ଦିଟା ଅପରେସନ୍ ମୋତେ ଟିକେ ବେଶୀ କଷ୍ଟ ହୋଉଚି ଆଉ।
ହଁ ସିଜରିଂରେ ତ ବୋହୁତୁ ବି କଷ୍ଟ ଥାଏ।
ହଁ ହଁ ପୁରା ମାନେ ଯେତବେଳେ ଆପଣ ଚାଲିବେ ପ୍ରଥମେ ଯେତବେଳେ ଆପଣଙ୍କୁ ସେମାନେ ଚଲେଇ ଚାଲିବା ପାଇଁ କହିବେ ସେ ତଳେ ଆମ ଲାଗିବ ଯେ ଆପଣ ଆଉଥରେ ବୋଧେ ଜନ୍ମ ପାଇଲେ ପୁନର୍ କାହିଁକି ନା ଏ ସେଇ ସମୟରେ ଆପଣଙ୍କୁ ପୂର୍ବ ଦିନରୁ ହିଁ କିଛି ଖାଇବାକୁ ଦେଇନଥାନ୍ତି। ସିଏ ଆପଣଙ୍କର ପିଲା ପିଲି ଅଛନ୍ତି?
ମୋର ହଁ ଛୁଆ ଦିଟା ପୁଅଟେ ଝିଅଟେ।
ମାନେ ସିଜରାନ ନା। ନର୍ମାଲ ନର୍ମାଲ ତେଣୁ ଆପଣ ଜାଣି ନାହାନ୍ତି ସେ ବିଷୟରେ କହୁଛି ମାନେ ଆଁ ଖାଇବାକୁ ଦେଇନଥିବେ ତା ପୂର୍ବ ଦିନରୁ। ଆପଣଙ୍କୁ ସେ ସମୟରେ ଜୋର ଭୋକ ହଉଥିବ କିନ୍ତୁ ଆପଣ ଖା
ଯେମିତି ହେଇ ସାରିବ ଛୁଆ। ଲାଗିବ କି ଶୀଘ୍ର ଶୀଘ୍ର ମୋ ପେଟକୁ କିଏ ଦେଇଦେବ ମୁଁ ଏକାଥେରେକ ଖାଇଦେବି ଗୋ ଟେ ଥରକରେ କେମିତି ମୋ ପେଟକୁ ପଳାନ୍ତା।
ଉ ଥିବ ପିଲା ସେତେବେଳେ ବି ଜୋରରେ ଭୋକ ହୁଏ ଖାଇ।
ହଁ
କିନ୍ତୁ ଭୋକ ହୁଏ କିନ୍ତୁ ଖାଇ ହୁଏନି କାହିଁ ନା ମାନେ ଦେହ ଟା ପୁରା ଉଜନ ହେଇଯାଇଥାଏ ସେସବ ବେଳକୁ ମୁଁ କଥା କହୁଛି। ହେବନି କିନ୍ତୁ ଭୋକ ହୁଏ କିନ୍ତୁ କଣ କରିବେ ପାଁ ତାର ବାର ଘଣ୍ଟା ଆଗୁରୁ ଖାଦ୍ୟ ଦେବେନି ତ ଆପଣୁ ପାଣି ବି ମନା କରିବେ। ଅପରେସନ ପାଇଁ ମୁଁ ହଁ ହଁ। ମୋର ଏଇ ପୁଅଟା କଥା କହୁଛି ଆ ଝିଅ ଟା ମୋର। ଥିଲା ଖରାବେଳ ଦିଟା ଅଢେଇଟା ବେଳେ ହେଇଥିଲା। ମତେ ତା ପୂର୍ବ ଦିନ ରାତିରେ ମୁଁ ଯେତିକି ଖାଇଥିଲି ଜାଣିଲେ। ତା ପୂର୍ବରୁ ମତେ ପୁଣି କହିଥିଲେ ତା ପୂର୍ବ ଦିନ ତମେ ରୁଟି ଗୋଟେ ଗୋ ଟେ ଆଇଦର ବେଶୀ ଯଦି ଭୋକ ହେଲା ଦୁଇଟି ଖାଇବ ଆଉ ଆଉ କିଛି ଖାଇବନି।
ହୁଁ।
ଆଉ ଆମେ ଦଶଟା ଭିତରେ କରିଦବୁ କିନ୍ତୁ ଦଶଟା ବୋଲି ସେ। ଏ ନ ଦଶ ଉଁ ମାନେ ଏତେ ଏମର୍ଜନ୍ସି ତାଙ୍କର। ଅଲଗା ଅ-ଅପରେସନ ପଡିଲା ବୋଲି ସେ ତ ଗୋଡେଇ ଗୋଡେଇ ଅଢେଇଟା ପର୍ଯ୍ୟନ୍ତ କଲେ ଆ ମୋ ମଝିରେ ମୁଁ ପୁରା ହସ୍ପିଟାଲ ଯାଇକି ସେଠି ଅପେକ୍ଷା କରି କରି ମୁଁ ପୁରା। ତଳେ ବସିକି ଆସ ମାମିଙ୍କ ପାଖରେ ଲାଷ୍ଟ କୁ କାନ୍ଦିଲି ମତେ ଖାଇବାକୁ ଦବନି ନ ଦିଅ ମୁଁ ଯାଉଛି ଏଠୁ। କହିଲି ଯେମିତି ସିଏ ସେଇଠୁ ଡକ୍ଟରକୁ। ପଚାରିଲେ କହିଲେ ତାକୁ ଭୋକ ହେଲାଣି ସେ ରାତିରୁ କିଛି ଖାଇନି ଦି ପଟ ରୁ ଟି ଖାଇଥିଲା। ଆଉ ତାକୁ କଣ ଆମେ ଖାଇଲୁ ନା ତାହେଲେ ଠିକ ଅଛି ଆପଣ ତାକୁ ଟିକେ ମାଜା ପିଇବାକୁ ଦିଅନ୍ତୁ। କି ସମୟ ତାଙ୍କୁ ଭୋକ ହବନି ସେଥିପାଇଁ ମତେ ମାଜା ଆଣିକି ଦେଇଥିଲେ। ସିଏ ପୁଣି ଦି ଢୋକ ଦେଲେ କହିଲେ ବେଶୀ ଦେବେନି ଦି ତିନି ଢୋକ ଦେବେ ଆଉ କାହିଁକି ନା ବେଶୀ। ଖାଇଲେ ମେ ମେ କରିପାରିବୁନି ଆଉ। ସେଇଟା ସିଏ ଗଲା ସେ କ ଆଉ ପୁଅଟା ବେଳକୁ ହଉଛି। ମୋର ପେନ୍ ହଉଥିଲା ମାନେ। ଖରା ବେଳୁଠୁ ମୋର ପେନ ହଉଥିଲା ପୁରା ନର୍ମାଲ ହବା ଭଳିଆ। ଥିଲା ନଅ ବର୍ଷ ପରେ ଝିଅର ନଅ ବର୍ଷ ପରେ ପୁଅଟା ହେଇଥିଲା। ଆଉ କରିଥିଲେ ହେଇଥାନ୍ତା କିନ୍ତୁ ଡକ୍ଟର ମାନେ ଅଁ କରିବେନି। ସେ କହିବେ ତମ ଆପଣଙ୍କର ପୂର୍ବଟା ହେଇଛି ମାନେ ଏଇଟା ବି ହ
ଉଁ ସିଏ ରିକ୍ସ ନବାକୁ ଚାହିଁଲେନି ଆଉ କଣ।
ସେଠୁ କରିଲେ ଠିକ ଅଛି କଲେ କିନ୍ତୁ ମତେ କଣ କଲେ ମୁଁ। ଆ ମ ଖାଇ ପାରିଲିନି ମୋତେ ଏତେ ପେଟ କଣ ହଉଥିଲା ବୋଲି ମୁଁ ଖାଇ ପାରିଲିନି। ଆଉ ମୁଁ ଦେଖିଆ ମୋ ବାପା କହିଲେ ଚାଲ ନେଇଯିବା ତାକୁ ମେଡିକାଲ ତାକୁ ନେଇଗଲେ ଯେମିତି। ନଅଟା ଦଶ ପନ୍ଦର ହେଇଥିଲା ରାତି। ମୋତେ କହିଲେ ଆ ସାଙ୍ଗେ ସାଙ୍ଗେ ଆଡ଼ମିଟ କରିଦେଲେ କହିଲେ କି ଓହୋ ଡି ମାନେ ଟାଇମ ବି ହେଇଗଲାଣି। ଆଉ ମାନେ ଅପରେସନ କରିଦବା ଆଉ। ସେଠୁ କହିଲେ ହଉ ବାପା କହିଲେ ହଉ କରିଦିଅ ନା ନାଇଁ ତାଙ୍କର ଏବେ ହବନି। ତାଙ୍କର ସଖାଳୁ ହବ ସଖାଳୁ ହବ ରାତି ଯାକ ଏମିତି ପେନ୍ ହଉଥିବ। ନା ଆମେ ଇଞ୍ଜେକ୍ସନ ଦେଇକି ପେନ ବନ୍ଦ କରିଦବୁ ସେ ଯେତେ। ଇଞ୍ଜେକ୍ସନ ଦେଲେ ମୋର କିଛି ବନ୍ଦ ହେଲାନି ସେମିତି ଚାଲିଲା। ମତେ ଶୋଷ ହେଲା ମୁଁ ଖାଇପାରୁନଥିଲି ଭଲରେ ମତେ କିନ୍ତୁ ବହୁତ ଶୋଷ ହଉଥିଲା। ମୁଁ ତାଙ୍କୁ ସାଢେ ଦଶଟା ଏଗାରଟା ପାଖାପାଖି ତାଙ୍କୁ କହିଲି ଟିକେ ପାଣି ପିଇବି। ମତେ ପାଣି ମନା କରିଦେଲେ କହିଲେ ନା ତମକୁ ଖାଇବାକୁ ଦିଆହବନି କି ପାଣି ଦିଆହବନି। ତମେ ଦଶଟା ଆଗରୁ ଯାହା ମୁଁ କହିଲି କହିଲେ ଦଶଟା ଆଗରୁ ଯାହା ଖାଇଥାନ୍ତ କାହିଁକି ନା ତମର ସକାଳୁ ଭୋରୁ ଭୋରୁ ପ୍ରେ ସନ୍ ହବ ଆଉ ତମେ ଦଶଟା
ହୁଁ।
ଗୁରୁ ଯାହା କହିଥାନ୍ତ ଟିକେ ମୁଁ ଦଶଟା ଆଗରୁ ଟିକେ ପା ପାଣି ବିକି କହୁଚନ୍ତି ନା ସହି ହେଇଯିବ। ମୁଁ ପାଣି ମତେ ଶୋଷ ହଉଚି ମୁଁ ଟିକେ ପିଇଦେଇଥାନ୍ତି ଆପଣଙ୍କୁ । ନା ନାଇଁ ଦେଇ ହବନି ଆଉ ପୁରା ଶୋଇବାକୁ। ଏଇଆ ହିତ ହଉଚି ସୋଇବିକୋଉଠି ଖାଲି ଝାଳ ଗୋଟା ଗୋଟା ବାହାରୁଛି। ସେ ଯେତେ ଇନ୍‌ଜେକ୍ସନ ତ ଦେଲେ ହେଲାନି। ତାପରେ ପୁଅଟା ବେଳେ ଟିକେ ବି ପି ଥିଲା ମତେ। ଚାରିଟା ସାଢେ ଚାରିଟା ରାତିରେ ନେଲେ ଓଟି ଭିତୁରୁକୁ। ଆଉ ମୋ ବି ପି ମେଡିସିନ ଦେଲେ କାଇହିଁକିନା ଅପରେସନ ବେଳେ ଯଦି ବି ପି ଥିବ। ନହଲେ ଅପ୍ରେସନକରିହବନି ନା ମତେ ଗୋଟେ ଟାବଲେଟ ଦେଲେ କହିଲେ ଏଇଟା ଖାଇଦିଅ। କହୁଛନ୍ତି ହେମିତି ଖାଇଦିଅ ପାଣି ଦେବେନି ତ କହୁଛନ୍ତି ଏଇଟାକୁ ସେମିତି ଢେକ କି ଦିଅ ମୁଁ କହିଲି ହେମିତି କେମିତି ଯିବ ମୁଁ ରାତିରୁ ମୁଁ ପାଣି ଢ଼ୋକେ ପିଇନି। ମୋ ତଣ୍ଟି ପୁରା ଶୁଖିଲା ମୁଁ ଏଇ ମେଡିସିନ ଏଡେ ବଡଟେ ଯିବ କେମିତି। ମତେଇ ଯୋଉ ଆପଣଉ ଦୋକାନରେ ଯୋଉ ପାଣି ବୋତଲ ମିଳେ ତାରଠିପି କେଡ଼ିକି ଛୋଟ ଟୋ ସେଇଠି ପିରେ ଟିକେ ନାକୁ ପାଣି ଦଉଚନ୍ତି କହୁଛନ୍ତି ଏଇଥିରେ ଢ଼ୋକି ଦିଅ। ମୁଁ କହିଲି ମୁଁ ହବନି ମୋର ମୋ ମତେ ମାନେ ସେତିକି ରୁ କରିକି ମୁଁ ପାଟିରେ ଗଳେଇେଲି ମୋର ଏଇଠି ଯାଇକି ତଣ୍ଟିରେ ଲଟିଗଲା ମୁଁ ଉଁ ଉଁ ତାଙ୍କୁ ଟାଣୁଚି ମୋର ଏଇଠି ଲଟ୍ କି ଯାଇଚି। ତାପ ରେ ମତେ ପୁଣି ଆଉ ଥରେ ସେ ଠିପିରେ ଆଉ ଗୋଟିଏ ଠିପି ଦେଲେ କହିଲେ ସେତିକି ଦିଆହବ। ତମେ ନାଳେଇକି ସେଟାକୁ ଢୋକ ଆଉ ଦିଆ ହବନି। ସେଇଟା କେମିତି ଭଗବାନଙ୍କ ଦୟାରୁ ସେଇ ଦିଇ ଠିପି ପାଣି ରେ ହେଇ ମେଡିସିନ ଟା ଗଲା। ତାପରେ ମତେ ନେଇକି ଗଲେ ଓଟିକି। ହେଇଟା ଭାରି କଷ୍ଟ ମୋର ମନେ ପଡେ ଯେ ମତେ ଟିକେ ଖାଇବାକୁ ପିଇବାକୁ ଦେଲେନି ଆଗରୁ ହେଲେ କହିଦେଇଥିଲେ ମୁଁ ଟିକେ ପାଣି ପାଣି ପିଇ ଦେଇଥାନ୍ତି।
ହଁ, ହଁ, ନାଇଁ ନର୍ମାଲେ। କଣ ଖାଅ ଯେତେ ଖାଅ ପୂର୍ବରୁ ବି ଆଉ ହେଲା ଟାଇମରେ ବି। ଆଁ ମୋର ଏତେ ପୁଅ ଝିଅ ହେଲା ଟାଇମ ରେ ବି ଜୋରେ ଭୋକ ହଉଥିବ ନା ପୁଅ ବଷକେ ତ ଖାଇ ଖାଇ ମାନେ ଖାଇବି ବାନ୍ତି କରିବେ ଖାଇବି ବାନ୍ତି କରିବେ। ହେଲା ପର୍ଯ୍ୟନ୍ତ ବି ଖାଇକି ବାନ୍ତି କରିଚି ଆଉ ଝିଅ ବସି ମାନେ ଭୁ କ ଲାଗିବ ଯେମିତି ଖାଇବି ବାନ୍ତିକରିଦେବି ଯେମିତି ଖାଇବି ବାନ୍ତିକରିଦେବି। ଓ କି ଲାଗିବ ଓଟି ଭିତରେ ବି ମୁ ବାନ୍ତି କରିକି ଭସେଇ ଦେଇଛି।
ଆଉ ଝିଅ ବସିକି ଏ ବାନ୍ତି ମାନେ କରିବାର ନାହିଁ। ଖାଲି କ୍ଷୀର ଟିକେ ଟିକେ ଯେମିତି ସାଲାଇନ୍‌ଦିଅନ୍ତି ସେମିତି ଦେଲେ।
ଓହୋ ନାଇଁ ମୋର କିନ୍ତୁ ଓଲଟା। ନାଇଁ ମାନେ ମୋ ଝିଅ ବେଳେ ମୋର ବହୁତ ବାନ୍ତି ହୋଉଥିଲା ପୁଅ ବଳେ ମୋର ବାନ୍ତି ଖାଲି ଉଠେଇବ। ହବନି ଜମା। ମୋର ପୁରରା ଓଲଟା ଝିଅ ବେଳେ ମୋର ବାନ୍ତି ହୁଏ ସେ ପୁଣି ମାନେ ଖାଦ୍ୟ ବାନ୍ତି ବାହରେନି। ଖାଲି ପିତବାନ୍ତିହବ ମାନେ ସଖାଳୁ
ବି ପି ଅଧିକା ସେକାଶ ଗ୍ୟାସ୍ ସେକାଶ ଆପଣଙ୍କର ବାହାରେ ପିତବାନ୍ତି ଟା।
ହଁ ହଁ ହଁ ହେଇଥିବ ଖାଲି ପିତ୍ ବାନ୍ତି ହବ ମୁଁ କିଛି ଖାଦ୍ୟ ଭଲରେ ଖାଇପାରିନି। ଏଦିନ ପରୁ ସବୁ ଦିନ ସଖାଳେ ହବ।
ବି ଭଲ ହବ କାହିଁକିନା ମୁଣ୍ଡ ଫୁଣ୍ଡ ବୁଲେଇ ହବ ନିହାତି
ନା ମୁଣ୍ଡ ମୋର ବୁଲଉ ନଥିଲା ଖାଲି ପିତ ବାନ୍ତି ହେଇଗଲେ ମୋ ପା
ସେଇ ପିତ୍ତ ବାହାରି ପଡ଼ିଲେ ଆମ ଦେହରୁ ଏତରେ ପିତ୍ତଟା ବାହାରି ପଡ଼େ ସେତେବେଳେ ଆମକୁ ଏତେ ରାଗ ଚିଡେନି କି ଆମ ମୁଣ୍ଡ ଏତେ ବୁଲାଏନି।
ହୁଁ ପୁଅ ବେଳେ ଦି ଦି ଦୁଇ ଥର ହେଇଛି ପିତ୍ତବାନ୍ତି ସେତାପରି ବହୁତ। ଦିଇଥର କିନ୍ତୁ ଛିଅ ବଳେ ପ୍ରତିଦିନ ହବ ପ୍ରତିଦିନ ପରେ ହୁଁ ନ କମୀଲା ପର୍ଯ୍ୟନ୍ତ ଜୀଅ ହୁଁ
ହୁଁ ହୁଁ ଅ କରିବା ମା ହେବା ଏତେ ବି ସହଜ ନୁହଁ। ସେଇ ଝିଅକୁ ଅଢେଇବା ପଢ଼େଇବା, ଖୁଆଇବା, ପିଏବା ଆମେ ଯେମତି ଦିନେ ଆସ ସେ ତାଙ୍କୁ ବି ସେମତି ଦିନେ ଛାଡିବା, କିଏ ଜାଣିଚି
ମୁଁ ତ ଏବେ ବେଳେ ବେଳେ ହେଇ ପୁଅ ତ ଜାଣିକି ଛୋଟ ଝିଅ ତ ଦେ ଦେଖୁଁ ମୋର ଏଗାର ବର୍ଷ ଚାଲିଲାଣି, ମୁ ଖାଲି ମୁଁ କଲି ଏବେ ଏଗାରବର୍ଷ ପଚାଲାଣି ଆଉ ଏଗାର ବର୍ଷ ପରେ କଣ ମୋତେ ତାକୁ ଦୂରାଇଆକୁ ପଡ଼ିଅ ମୁଁ ଏ ବାଧେ କଲି ଆଉ ଏଗାର ବେଳେ ବର୍ଷ ପରେ ନିଜଠୁ ଦୂରେଇବା ପଡିବ ବା